ଆ ଅଛି ଆମ୍ବ ହେଇ ଯୋଉ କଥା ହେଇ କଥା ହଉନ। ଜୟ ଜଗନ୍ନାଥ ହଁ। ହଉ।
କଣ କରୁଚ।
ନବ। ମ କଁ କହିଲ?
କଣ କରୁଛ?
ଯଦି ଶୋଇଛି ଆଉ ତମ ସ୍ୱାସ୍ଥ୍ୟ କେମିତି ଅଛି?
ହୁଁ। ହଁ ଭଲ ଅଛି ଆଉ
ହୁଁ।
ବର୍ତ୍ତମାନ ସମୟରେ ତ ବର୍ଷା ଚା ପିଉଥିଲି ଆଉ ଚା ମୁଢ଼ି ଆଉ
ହୁଁ। ସି ଟିକେ ବଦଳିଛି ଆଉ ଥଣ୍ଡା ପାଗ ଦିଏ ମୁଣ୍ଡ ଟିକେ ଟିକେ ଅବସ୍ଥା ଟିକେ ଭଲ ନାହିଁ ଆଉ।
ହୁଁ।
ଅ ଆଉ ବର୍ଷା ପାଗରେ ବର୍ଷା ପାଗକୁ ଆସୁଛି ସବୁ ଓଷା ବାର ସବୁ ମାନେ ମାଡି ଆସୁଛି ଆଗକୁ।
ହଁ।
ଓଷାବାର ହୁଁ। ଆଉ ଓଷା ବାର ତ ଏଇ ଓଷା ପର୍ବପର୍ବାଣି। ହଁ ବର୍ଷ ବଷା ଦିନରେ ସବୁ ଓଷା ବାର ଅ କହିଲ ଭା ଭାଦ୍ରବ ମାସରେ କୋଉ ଓଷା ପଡେ?
ଭାଦ୍ର ମାସରେ ଯୋଉଟା ରାକ୍ଷୀ ପୂର୍ଣ୍ଣିମା ସେଟା ପରେ ପଡେ। ନା କଣ ତାପରେ ଯୋଉଟା କି ଭା ବଡ ଭଉଣୀ ମାନେ ଭାଇ ହାତରେ ରାଖି ବାନ୍ଧନ୍ତି ସବୁ ଭଉଣୀ ମାନେ ଭାଇ ହାତରେ ରାଖି ବାନ୍ଧନ୍ତି।
ହଁ ହଁ।
ଗୋଟେ ଓଷା ପଡେ ଭୋ ଦେଇ ଓଷା ଯାଗେ। ତାପରେ ଭାଲୁକୁଣି ଓଷା ବି ପଡେ ଭାଲୁକୁଣି ଓଷାରେ ପ୍ରଥମେ ଆମେ ମଙ୍ଗଳା ମାଙ୍କୁ ପୂଜା କରିଥାଉ ମଙ୍ଗଳା ମାଙ୍କ ମୂର୍ତ୍ତି ଆଣିକି
ହଁ ହ।
ତାପରେ ଫାଷ୍ଟ ରାତିରୁ ଉଠିକି ହୁଁ ମଙ୍ଗଳା ମାଙ୍କୁ ରାତିରୁ ମାନେ ତାଙ୍କ ପାଇଁ ରାତିରୁ ଉଠିକି ଫୁଲ ତୋଳିଆକୁ ଯାଉ ଝିଅ ମାନେ ସବୁ ଉଠିକି ଉଲ ତୋଳିିବାକୁ ଯାଆନ୍ତି ରାତିରେ ଉଠି ତାପରେ ପୂଜା କରନ୍ତି ସକାଳୁ ବାଲୁଙ୍ଗା ପୂଜା କରନ୍ତି। ଭାଲୁ କୁଣିଓଷାରେ ତାପରେ ସନ୍ଧ୍ୟା ବେଳକୁ ଅ ଯୋଉ ମଙ୍ଗଳା ମାଙ୍କୁ ରଖି ହଁ ମଙ୍ଗଳା ମାଙ୍କୁ ପୋଖରୀ ତୁଠରେ ପୂଜା କରନ୍ତି ବାଲୁଙ୍ଗା
ଯାହାବେଳେ ମଙ୍ଗଳା ମାଙ୍କୁ
ହଁ।
ରଖିକି ତାଙ୍କ ମୂର୍ତ୍ତି କୁ ରଖିକି ଧୂପ ଦୀପ ହଁ ଆଳତି ଭୋଗ ହଁ। ବିଭିନ୍ନ ପ୍ରକାର ଫଳମୂଳ ଆଉ କାକରା ପିଠା ଏଇ ସବୁ ଭୋଗ କରାଯାଏ। ହୁଁ, ତାପରେ ହଁ ତାପରେ ପୁଷ୍ପାଞ୍ଜଳି ଦିଆଯାଏ।
ତାକୁ ହଁ ଝିଅମାନେ ବସି ପୁଷ୍ପାଞ୍ଜଳି
ଏ ମଙ୍ଗଳ ମା କୁ ଉଠଉ, ହୁଁ,
ହଁ ମଙ୍ଗଳା ମାଙ୍କୁ ଆମେ ସିନ୍ଦୁର, ଚନ୍ଦନ, ବ୍ରତ ସବୁ ଲଗେଇ ଦଉ, ହଁ। ଭୋଦେଇ ଓଷା ଆମ ସ୍ତ୍ରୀ ଲୋକ ମାନଙ୍କର ଗୋଟେ ବଡ ଓଷା ସିଏ। ଆମେ ସବୁ ସ୍ତ୍ରୀ ଲୋକମାନେ ଉଁ, ଭାଦ୍ରବ ମାସର ପାଞ୍ଚ ପାାଳି ଭାଦ୍ରବ ମାସରେ ଆମେ କରୁ। ଆମେ ସେମତି ଭାଦ୍ରବ ମାସରେ ବୋରୁ ଫୁଲ ହେରିକା ତୋଳିକି ଆଣୁ, ସେଇଠୁ ଫୁଲ ହେରିକା ତୋଳିକି ଆଣି, ଯୋଉ ଯୋଉଟି ଆମେ ଧର ଓଷା ଆମେ ଥାପିବୁ ଠା କୁରଙ୍କୁ ସେଇ ଟାରେ ଆମେ ଉଁ, ଗୋମୟ ପକେଇକି ପୋଛା ପୋଛି ଲି ପା ଲିପି ଭଲକି ସ୍ଵଚ୍ଛ ଭାବରେ କରଥାଉ। ତାପରେ ସେ ଶୁଖି ଗଲା ପରେ। ମା ଭଲ ଭଲ ସେ ଝୁଟି ବଡ ବଡ ଫୁଲ ପକେଇଥାଉ। ମା ଯୋଉଥିରେ ସନ୍ତୁଷ୍ଟ। ତାପରେ ଆମେ ଯେମିତି କ ଆମେ ଚିତା ପକଉ ଆମେ ବି ସେମତି ଖଟୁଲି ଥୋଇକି ତାକୁ ଝୋଟି ଚିତା ଦେଇ ସେଉଠୁ ଜୋଟି ଚିତା ଦଉ, ତାପରେ
କୁଣି ସାରା ଗୋଟେ ସାଧାରଣ ବହିଥାଏ, ଯୋଉ ପଢାଯା
ପଢାଯାଏ, ଭା ଭୋଦେଇ ଓଷାର ବି ବହି ଟେ ପଢାଏ। କିନ୍ତୁ ତାପରେ ଆମେ ଫୁଲ ଗୁନ୍ଥୁ। ଠାକୁରଙ୍କ ପାଇଁ ମାଳ ତିଆରି କରୁ। ତାପରେ ଠାକୁରଙ୍କୁ ସେ ବସେ ଆଗ ସିଏ ଆମର ସାଧାରଣତଃ ଭାଦ୍ରବ ମାସରେ ଭୋଦେଇ ଓଷା ଶିଳ ଆଉ ଶିଳପତାରେ କରାଯାଏ। କୁହନ୍ତି ଯେ ସେ ମା ପୁଅ।
ହଁ ଶିଳ ପୁଆରେ ହଳଦୀ ଲଗେଇକି ଯୋଉ କରନ୍ତି ହଁ।
ହଳଦୀ ଭଉତୁ ହଳଦୀ ଭଉତୁ କିରି ହଳଦୀ ବଟା ଅଏ। ମୁଣ୍ଡ ଉପରେ ଉ, ମୁଣ୍ଡେ ମାନେ ଥାପୁଡେଇକି ଥୁଆ ହଏ। ପୁଣି ତା ଉପରେ ଉଁ, ସେ ଶିଳପୁତାରେ ବି ଥୁଆହଏ, ତା ଉପରେ ଗୁଆ ସାଇଜ କିରି ଲଗ ଗାଏ, ଯିଏ ମାନସିକରେ ଯୋଉ ଗୁଆ ବସେଇଥିବେ ସେ ଗୁଆ ସବୁ ତାଙ୍କ ମୁ ଣ୍ଡରେ ଦିଆଯିବ, ତାପରେ ସିନ୍ଦୁର, ଚନ୍ଦନ, କଳା ସବୁ ଓ ମୁହଁରେ ଲଗାଯାଏ, ତାଙ୍କର ସବୁ ଅଛି ସୁନା ଗହଣା ନାାକର କାନର ମାଙ୍କୁ ଟିକା ସବୁ ଲଗା ହବ ମାଙ୍କଠି। ଆ ପରେ ହେଉଠୁ ଯେତେ ସବୁ ମାନସିକ ପୂର୍ଣ୍ଣ ହଏ ସମସ୍ତେ ମାଙ୍କୁ ଲୁଗା ଦେଇଥାନ୍ତି। ଲୁଗା ସେଠୁ ପିନ୍ଧା ଯାଏ। ତାପରେ ହାର ପିନ୍ଧା ଯାଏ। ତା ପରେ ଭୋଗ ସାମଗ୍ରୀ ସମସ୍ତେ ଆଣିଥିବେ, ଭୋଗ ସଗଡା ହୁଏ। ଧୂପ, ଦୀପ ବୁଲେଇ ମାଙ୍କୁ ବନ୍ଦା ଫନ୍ଦା ହେଇ, ପୂଜାପୂଜି କରାହେଇ, ଇଏ ସକାଳ ପୂଜା ହେଲା। ଆମେ ଠାକୁର ଥପା ହେଲେ, ତାପରେ ରାତିକି
ହୁଁ।
ରାତି ରାତିକି ଫେର୍ ଥରେ ଆମେ ଭୋଗ ରାଗ ନେଇକି ଯାଉ। ଧୂପ ଦୀପ ନେଇକି ସେଠି ବହି ପଢ଼ାହବ। ବହି ପଢ଼ାଯାଏ ଭାଦ୍ରବ ଭୋଦେଇ ମାଆଙ୍କ ବହି। ସମସ୍ତେ ସ୍ତ୍ରୀ ଲୋକମାନେ ସମସ୍ତେ ଶୁଣନ୍ତି, ଯିଏ ଆମର ଉଁ ଠାକୁର ମାନେ ଥାପନା କରନ୍ତି, ସିଏ ଉପାସ ରହନ୍ତି ସେଦିନ। ଉପାସ ରହିକି ସେଦିନ ସୋଉଟୁ ଆମେ ରାତିରେ ସୋଉଟୁ ବହି ପଢ଼ା ସଇଲେ, ସୋଉଟୁ ଫେରେ ଭୋଗ ଠାକୁରଙ୍କୁ ପାଣି ବୁଲା ହେଇ ସୋଉଟୁ ପୁଷ୍ପାଞ୍ଜଳି ଧରୁ, ଯେମିତି କହିଲ ଖୁଦୁରୁକୁଣୀ ଓଷାରେ ପୁଷ୍ପାଞ୍ଜଳି ତମେ ଝିଅ ମାନେ ଦଅ, ଆମେ ବି ବୋହୂମାନେ ଦଉ। ପୁଷ୍ପାଞ୍ଜଳି ଦେଇ ସୋଉଟୁ ଭୋଗ ଦେଇ ଠାକୁରଙ୍କୁ ସୋଉଟୁ ନମସ୍କାର୍ କରି, ଭୋଗ ସମସ୍ ତେ ଖାଇକି ଘରୁକୁ ଫେରୁ।
ହଁ।
ଆଉ ଭୋଦେଇ ଓଷା ଟା ମାନେ ଆମୁକୁ ଭଉତ୍ ଭଲ୍ ଲାଗେ।
ହଁ, ସେଟା-ସେଟା ଖାଲି ସ୍ତ୍ରୀ ଲୋକ କେବଳ କରନ୍ତି। ନାରୀମାନେ କରନ୍ତି ଆଉ।
ସିଏ ଉପାସ ରହିଲା ପୁରା। ଆମେ ଅରୁଆ ଖାଉ, କିଏ ଧର ପଣା ପିଇଦିଏ। କିଏ କାଷ୍ଟ ରହନ୍ତି, ଏମିତି ଯିଏ ଠା କୁରଙ୍କୁ ମାନେ ମାନସିକ କରିଚନ୍ତି ଆଉ।
ହୁଁ।
ହୁଁ। ଆଉ କହିଲା
ଭାଲୁକୁଣି ଓସା କେବଳ ଝିଅମାନେ କରନ୍ତି ଆଉ।
ହଁ ଭାଲୁକୁଣୀ ଓଷା ଝିଅମାନେ କେବଳ କରନ୍ତି, ଭୁଦେଇ ଓଷା କେବଳ ସ୍ତ୍ରୀ ଲୋକମାନେ ତାଙ୍କ ପିଲା ଛୁଆଙ୍କ ମାନେ ଉଁ ମାନ ସି
ମାନେ ଦେହ ଅସୁସ୍ଥ ରହିବା ପାଇଁ? ହଁ।
ଆଉ ଉଁ କହିଲ ତାପରେ ସେଇ ଭାଦ୍ରବ ମାସେରେ
ହୁଁ, ତାପରେ ଗୋଟେ ବୋଲବମ୍ ବି ଯାଆନ୍ତି। ମାନେ ପାଣି ଭାର ନେଇକି ଯାଆନ୍ତି, ଭାଦ୍ରବ ମାସରେ।
ହଁ ସେ ନାଇଁ-ନାଇଁ ଭାଦ୍ରବ ନୁହଁ ସେଇଟା ଶ୍ରାବଣ ମାସରେ।
ହଁ, ଶ୍ରାବଣରେ।
ଶ୍ରାବଣ ମାସେରେ ଶ୍ରାବଣ ମାସେରେ ଆମ ପିଲାମାନେ ସବୁ ପାଣି ଭାର ଧରିକି ଜଳାଭିଷେକରେ ଯାଆନ୍ତି, ସେମାନେ କଟକ ଗଡ଼ଗଡ଼ିଆ ଘାଟରୁ ପାଣି ଉଠେଇ ଆମ ଚନ୍ଦ୍ର ଶେଖରଙ୍କ ଉପରେ ପାଣି ଢାଳନ୍ତି।
ହୁଁ।
ସିଏତ ଆହୁରି ଖୁସି ଲାଗେ। ଆସୁଥେବେ କାଉଁଡିଆ ମାନେ ସବୁ ସାଇଜ୍ ହେଇକି ସେ ବାଉଙ୍ଗିରେ ସବୁ ପାଣି ଭାର ଧରିଥିବେ। ବେଲପତ୍ର ଅରଖ ଫୁଲ ସବୁ ଦିଆ ହେଇ ସଜା ହେଇଥିବ ବାଉଙ୍କୁ। ସିଏ ତ ଆହୁରି ମାନେ ଭଉତ୍ ମନ ଦୃଶ୍ୟ ଦେଖିବାକୁ ଆ କହିଲ ରାକ୍ଷୀ ପୂର୍ଣ୍ଣିମାରେ କଣ ହୁଏ ସେଇ ଭାଦ୍ରବ ମାସରେ ସେଇ ଭାଦ୍ର ମାସ ଟି ଭଉତ ଓ ସା ବାର ସେ ସେମାରେ।
ଭାଦ୍ରବ ମାସ ରାକ୍ଷୀ
ପୂର୍ଣ୍ଣିମା ଝିଅ ମାନେ ତାଙ୍କ ଭାଇ ମାନଙ୍କ ହାତରେ ଭଉଣୀ ମାନେ ଭାଇ ସେମାନଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି।
ମୁ ତାକୁ କହିଲି ନା ମୁଗ ଫୁଗ ପଡିନି ଦେଖିଲା ବେଳକୁ ପଡିଛି। ନିଯେ ଗାଉଛୁ।
ହୁଁ ମୁଁ କହିଲି ଭଉଣୀ ମାନେ ଭାଇମାନ ଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି ରାକ୍ଷୀ ପୂର୍ଣିମାରେ।
ହୁଁ।
ସେଇଟା କେବଳ ଭାଇ ଭଉଣୀ ମାନଙ୍କର ପର୍ବ ଆଉ।
ଭାଇ ମାନେ ତା ବଦଳରେ ଭଉଣୀ ମାନଙ୍କୁ କଣ କହୁ ଦବାକୁଛି କହନ୍ତି।
ହୁଁ ଉପହାର ସବୁ ଦିଅନ୍ତି ଡ୍ରେସ କିମ୍ବା ଆ ଚକୋଲେଟେ।
ହଁ ହଁ। ଚକୋଲେଟ ଉଁ ଡ୍ରେସ୍ ଶାଢୀ ଦେଲେ ଯାହା ଗିପ୍ଟ ହୁଁ। ଭାଇ ମାନଙ୍କର ଦୀର୍ଘାୟୁ କାମନା କରନ୍ତି ଭଉଣୀ ମାନେ। ଆଉ ସେଇ ଦ୍ର ମାସ ସେଇ ଭାଦ୍ର ଏମିତି ଖାଲି ଠାକୁରଙ୍କର ମାସ ସିଏ। ସେଇ ଭାଦ୍ରବ ମାସରେ ଇନ୍ଦ୍ର ହଁ ହୁଏ। ସେଦିନ ଭାଗବତଙ୍କର ଜନ୍ମଦିନ ଭାଗବତ ଯୋଉ ଘରେ ବଢାଯାଏ ସେଦିନ ହଁ ସେଦିନ ଭାଗ ଭାଗବତ ବହି ଯୋଉଟା ଭାଗବତ ପଢା ଯାଏ ସେଟା ଆରମ୍ଭରୁ ସେ ସେସ କରାଯାଏ ସେଦିନ ଭାଗ ହଁ। ହେଲେ ଆମେ ସବୁ ଦେଖୁଛୁ ସବୁ ଆମ ଗାଁରେ ସବୁ ହଉଛି। ସମତେ ସେଇ ସିଏ ବି ସେ ଭାଦ୍ରବ ମାସରେ ସକାଳୁ ସେମିତି। ସେଦିନ ଭଲ। ଖାଦ୍ୟ ବି ଘରେ ତିଆରି କରାଯାଏ ଠାକୁରଙ୍କୁ ଲଗାଯାଏ ଅରୁଆ ଡାଲମା ଖଟା
ଭାଦ୍ରବ ମାସଟି ମାନେ ବର୍ଷା ମାସ ହୁଁ।
ହଁ ଲାଗିବ। ଏହେଁ ଆଉ ସେବ୍ ଭାଦ୍ରବ ମାସରେ କହିଲ ଆଉ ଗୋଟା କି ପର୍ବ ପଡେ ଜାଣିଛ କି?
ହୁଁ।
କଣ ଏଟା? ଗଣେଶ ପୂଜା। ଗଣେଶ ପୂଜା କହିଲେ ଗଣେଶ
ସେ ମାସ ବର୍ଷା ହୁଏ ଅଧିକ ଆଉ।
ହଁ ଗଣେଶ ପୂଜାରେ କଣ କରାଏ କହିଲ?
ହୁଁ ହେଇଗଲା କାଟୁଚି। ହେଲା କାଟି ଦୋଉଚି। ନା କଟୁନି